ହଁ।
କ କରୁଛୁ?
ଏଇ ବସିଥିଲି ଆଉ କଣ କରିବି?
ବସିଥିଲୁ? ଖାଇଚୂ?
ହଁ ଏଇନା ତ ଖାଇକି ଆସିଲି ଆମ ଗାଁରେ। ବରା ଘୁଗୁନି।
ହଉଥିଲା ବରା ଘୁଗୁନି?
ହଁ ବରାଘୁଗୁନି ଇଟିଲି ଖାଇଥା ସେ ଇଟିଲ ତ ନଥିଲା ବରା ଘୁଗୁନି ଖାଇକି ଆସିଲି ଆଉ।
ଖାଇଛୁ ତାହେଲେ?
ହଁ ଆଉ ତମେ କ ଖାଇଛ?
ମୁଁ କିଛି ଖାଇନି ନଣ୍ଡା ବଗୁଲି ଟିକେ ସକାଳୁ ପିଇଥିଲି ଆଉ।
ଓହୋ
ଏଇନେ ଗଲେ କଣ ଟିକେ ଦେଖିବା ଜଳଖିଆ ଖାଇବା ଆଉ।
ହଁ ଜଳିଖୀଆ ଖାଇବ କଣ ପଖାଳଉ ତ ଖାଇଦବ ଆଉ। ଖରା ଯୋଉ
ହୁଁ ହୁଁ ନାଇ ଆମ ଆଡେ ମେଘୁଆ ପାଗ ଦେଇଛି।
ଆମ ଆଡେ ପୁରା ଖରା।
ହଁ ଖରା ଜୋରିଆ ହଉଛି ଏଇ ସକାଳୁ?
ନିହାତି ବହୁ ଜୋରେ।
ଆମ ଆଡେ ଟିକେ ମେଘୁଆ ପାଗ ଦେଇଛି ଦେଖିବା ଆଜି ଟିକେ କାଳେ ଆଶ୍ୱସ୍ତି ମିଳିବ? ଠାକୁରଙ୍କ ଦୟାରୁ। ଭଲ କଥା ମିଳିଲେ।
ହଁ।
ନା କଣ?
ଆଉ ଯୋଉ କହୁଥିଲ ମୁଗ ଚାଷ କରିବ ବୋଲି କଣ ହେଲା?
ନାଇଁ ମୁଗ ତଳି ତ କାଇ ଦେଇନାହାନ୍ତି ଅଫିସିରୁୁ? ଯାଇକି ମୁଗ ତଳି ଆଣିବାକୁ ପଡ଼ିବ ଆଉ।
ହୁଁ ତମର ମଣ୍ଡି କୋଉଠି କି ତମର ମଣ୍ଡି କୋଉଠି?
ହୁଁ। ମୁଗତଳି ଆଣିଲେ ଚାଷ ହବ ସେ ହଳ ହବ ସାର ପଡ଼ିବ ହଉ ହଉ ଲାଗିବ ଟାଇମ ଆଉ।
ହୁଁ ହୁଁ ଆଉ ଏବେ କଣ କରୁଛ?
ଏବେ ପଢାପଢି ତ ସବୁ ସରିଲାଣି। ଚାକିରି ଆଶାରେ ଅଛି। ଦେଖିଆ କଣ ହେଉଚି ଆଉ।
ହଁ କର୍ମକ୍ଷତ୍ରରେ ଲାଗ।
ହୁଁ, କର୍ମକ୍ଷତ୍ର ରେ ଲାଗିବା ତ ଆଉ। କଣ କରିବା।
ଆଉ ତମ ସାଙ୍ଗ କେମ୍ପୁ ଖବର କଣ?
କେମ୍ପୁ ଭଲ ଅଛି। ହୁଁ ମହୁଲ ଗଛ ନାଇଁ ଆଉ ଜାମୁକୋଳି ଖାଇ ଯାଇନି ଯେ, ମହୁଲ ଗଛ ଗୁରା ପଟା ହବନି?
ମହୁଲ ଗଛ କଟା ହବ। ହବ ଯେ ଏତେ ମଜବୁତ ହବନି।
ଆଉ।
ଶାଗୁଆନ ଗଛରେ ପୋଟା କରିକି ଖଟ କରିବ ଯୋଉ ମଜା।
ହଁ। ସେଇ ମଜା କାଇଁ ଅଛି। କୁଆଡେ। ଆଉ ବା କଣ କରିପାରିବା। ପୋଖରୀରେ ଗାଧଉଚନା ଘରେ?
ନା ନା ନଇରେ।
ନଈରେ ଗାଧୋଉଚ?
ହଁ
ନଈ ପାଣି ଶୁଖି ଯାଇଛି ନା ଏମିତି ଆସୁଚି।
ଆସୁଚି ଅଳ୍ପ ଅଳ୍ପ ଖରା ଦିନ ତ। ଚୋଲା ପାଣିରେ ନ ଗାଧିଲେ ଟିକେ ଭଲ ଲାଗିବନି।
ହଁ ସେଟା ବି ସତ କଥା। ହଉ, ଆମ୍ବ ପଣସ ପାଚିଲାଣି?
ପାଚିକି ସରିିବା ଉପରେ ପଣସ ପାଚନି ସାବିତ୍ରୀ ଓଷାରେ ତ ଝିଅ ଝିଆଣି ଘରକୁ ଯାଏ ପଣସ। ଯାଇଚି ଯାହା ଆଉ।
ହଁ, କଣ ଗୋଟେ ସାଉଣ୍ଡ ହଉଛି ଖଟ ଖଟ କରୁଚ ବୋଧେ? ସେଇଆା ଆଉ ଆଉ ପଣସ ମଞ୍ଜି ଖାଆନ୍ତି ଜାଣିଚ?
ହଁ ପଣସ ମଞ୍ଜି ପୋଡିକି ଖାଇନ୍ତି।
ମତେ ଭଲ ଲାଗେ କିନ୍ତୁ ସେଇଟା।
ହୁଁ ପୋଡିକି ଖାଇଲେ ତା ସହିତ ଟିକେ ଲୁଣ ମଡେଇକି ଖାଇବ ଭଲ ଲାଗିବ।
ହଁ ଭଲ ଲାଗେ କଣ ସଛି।
ତ ମୁଗ।
ଆଉ, ହୁଁ ଖାଏ।
ଚୁଟଣିକୁ ପୋଖାଳ ଭାତ ଖାଇଦବ।
ହୁଁ, ଭଲ ଲାଗେ ଆଉ ଏଇନେ ତ - - ବିଲ ବାଡି କାମ ଯୁଆଡେ ଦେଖିବ ଖାଲି ଲୋକ। କିଏ ବିଲରେ ଖତ ଲଗଉଚି। କିଏ କାମ କରୁଚି। ସବୁଆଡେ କାମ ଧନ୍ଦା କରୁଚନ୍ତି ସବୁ ଲୋକ।
ମାଟି ତ କହୁତ ଭଲ ପାଗ ଦେଇଚି ଖତ ବିଞ୍ଚିବାକୁ ଭଲ
ହୁଁ
ହେଇଥିିବ ଆଉ।
ହୁଁ, ଭଲ ପାଗ ବି ଦେଇଚି ଆଜି ଲୋକମାନେ କାମ ସବୁ କରୁଚନ୍ତି ବା।
ହଁ ବା କାମ କରିବେନି କେନ୍ତି, ପାଗ ଯେହେତୁ ଏତେ କହୁଚ କୋହଲା ପାଗ ତମର।
ହୁଁ। ଆଉ କରିବା, ଏଇତ ଦୁନିଆ ଆଉ ଖେଳି ବୁଲିକି ବୁଲିବା କଥା।
ଖେଳ କଣ ଚାଲ୍ଚି ଏବେ?
ଭାବୁଚି ଆଜିଠୁ ଭଲିବଲ ଖେଳଟା ବନ୍ଦ କରିଦବୁ, ଆଉ ମନ ହଉନି ଖେଳିବା ପାଇଁ।
ଛୁଆ କେହି ନାହାନ୍ତି ଭଲ୍ ଲାଗୁନି ଖେଳର ମିଞ୍ଜାସ୍ ଆସୁନି।
ଓହୋ, ଆଉ ଯୋଉ ବ୍ୟାଟ୍ ବଲ ଖେଳୁନ?
କାଇଁ ଆଉ କାଇଁ ଖେଳିଚୁ କି ଏଇ ଖରା ଦିନଟା। ବର୍ଷା ଦିନ ହେଲେ ଦେଖିବା ଆଉ। ହୁଁ। ହାଲୋ।
ହଁ।
ବର୍ଷା ଦିନ ହେଲେ ଦେଖିବା।
ଦେଖିବ ଶୁବୁଚି, ତମର କଥଟା ଟିକେ ଡେରିରେ ଶୁବୁଚି।
ଡେରିରେ ଶୁଭୁଚି?
ହଁ, ଏଇନା ଶୁବିଲା।
ହଁ ଯୋଉ ହଟସ୍ପଟ ଟା ଆଣିକି କରୁଚି ତ ସେଇଥିପାଇଁ। ଉଁ ଟିକେ ନେଟେ ଟିକେ ଏ ଟିକେ ସ୍ଲୋ ରହୁଚି ଟିକେ ଧୀରେ-ଧୀରେ ଚାଲୁଚି ଆଉ, ଇଣ୍ଟରନେଟ୍ ଟା ଆଉ।
ଆଉ-ଆଉ ଉଁ କେବେ ଆସିବ ଆମ ଗାଁ ଆଡେ ଭାବିଚ?
ଭାବିଚି ସେଇ ଦୀପାବଳି ବେଳୁ ଯିବି ଆଉ। ମିଶିକି ବାଣ ଟିକେ ଫୁଟେଇବା, କାଉଁରିଆ କାଠି ଜାଳିବା।
ରାତି ବାରଟାରେ ତ ଭଲ ପ୍ରୋଗ୍ରାମ ଗୋଟେ ହୁଏ ଆମ ଗାଁରେ।
ନା ମ।
ହଁ, ବାଣ ଫୁଟା ହୁଏ ପେନ୍କାଳୀ ଆସେ।
ହୁଁ।
ବାଣ ଫୁଟା ହୁଏ।
ହଁ।
କୁଲା ଜଣେ ଧରିକି ବାଡାଏ। କୁଲା ଡାଁଉଁ-ଡାଁଉଁ କୁହନ୍ତି ତାକୁ।
କୁଲା ଢ଼ାଉଁ-ଢ଼ାଉଁ?
ହୁଁ।
ହୁଁ, ତାପରେ
ଲୋକଙ୍କୁ ଚିଡଉ ଆଉ କଣ।
ଏମ୍ତି ତାହେଲେ ହୁଏ।
ହୁଁ। ଲୋକ ଆମ ଚିଡି ଚିଡା ହେଇକି ଆମକୁ ଗୋଡି ପଥର ମାରିଦିଅନ୍ତି।
ହୁଏ ଭଲ କଥା। ଖୁସି ମଜା ଦିନ କର। ଏଞ୍ଜୟ କର ଖୁସିରେ ରୁହ।
ଏଇ ତ ଜୀବନ ଏଇତ ଜୀବନ ଦ ହାଲି ପବନ ଆଉ।
ଆଉ ଭାଇ କଣ କରିପାରିବା। ହଉ ଶାଳୁଆ ଗଛ ତ ଆଉ ଆମ ଗାଁ ରେ ନାହିଁ। ଧୀରେ ଧୀରେ ଲୋପ ପାଇଗଲାଣି ଜମା ଦଶ ପନ୍ଦରଟି ଅଛି।
ଦଶ କ ତାହେଲେ ଏବେ କଣ ତମ ଗାଁ ଜଙ୍ଗଲରେ କଣ ଗଛ ଥିବ?
ଆଉ ଜଙ୍ଗଲରେ ଗଛ ବୋଲି କିଛି ନାହିଁ। ଖାଲି ଏଇ ଆଟେଣ୍ଡି ନଟି ସିପୁରେଇ ନଟି। ଏରା ସବୁ ଅଛି। ଏଇରା କଣ ଆଉ ଘଞ୍ଚ ନାହିଁ ଜଙ୍ଗଲ ଘଞ୍ଚ ରହିଲେ ଲୋକ। ଲୋକ ଡରିବେ ଭିତରକୁ ଆସିବା ପାଇଁ ଲୋକଠୁ ନଟି ଫଟି ହାଣିକି ନେଇଗଲେ। ସବୁ ଜାଳେଣି କାଠ କରିବେ ବୋଲି। ଆଉ ଗଛ ତ ଆଉ ନାହିଁ କରିବ କଣ।
ଖରା ଦିନିଆ ଗଛ କତିରେ ବସିଲେ ଯୋଉ ଶାନ୍ତି ସେ ଶାନ୍ତି କୋଉଠି ନାହିଁ।
କୋଉଠି ନାହିଁ ଯୋଉଟା କହିଲ। ନାଁ କଣ।
ହଁ। ଆଉ ତମ ଗାଁ ଆଡେ ଏବେ ସବୁ କଣ କଣ ଯାନିଯାତ୍ରା ପଡ଼ିବ ମୁଁ ଶୁଣିଥିଲି।
ଆମ ଗାଁରେ।
ହଁ।
ଆମ ଗାଁରେ ଯାନିଯାତ୍ରା ଯାତ୍ରା ପଡ଼ିବ। ଯାତ୍ରା ଶକ୍ତିମୟୀ ଗଣନାଟ୍ୟ।
ପଢୁ ଡାକିବ ଦେଖିବା ଯିବା।
ଉୁଁ ଆସିବ ପାମ୍ପଡ଼ ଖାଇବା ଝାଲ୍ ମଟର। ସୁନୁ ପାମ୍ପୁଡ଼ି ସବୁ ଖାଇବା ଆଉ। ନ ହେଲେ ଭଲ ଲାଗିବନି ଆଉ।
ଆଉ ତାହେଲେ ଆଉ ସବୁ ଭଲ ଘରେ ସବୁ। ସବୁ ଭଲ।
ହଁ ଘରେ ସବୁ ଭଲ ସମସ୍ତେ ଖୁସିରେ ଅଛନ୍ତି। କିଛି ଅସୁବି। ଅସୁବିଧା ନାହିଁ ଆଉ ତମ ଖବର କଣ କୁହ ତମ ଦେହ ପା କେମିତି ଅଛି। ଉଁ।
ଦେହ ପା ଭଲ ଅଛି ରଥଯାତ୍ରା କୁ କଣ ପ୍ରୋଗ୍ରାମ ହୁଏ ତମ ଗାଁ ରେ?
ରଥ ଯାତ୍ରାକୁ ତ ଆଗେ ରଥ ତିଆରି ହୁଏ କାଠ ଆସେ ନିମ କା ଠ ତିଆରି ହୁଏ ତିଆରି ହେଲା ପରେ ତା ଦଉଡ଼ି ତିଆରି ହୁଏ ଜଗନ୍ନାଥ ଠାକୁରଙ୍କୁ ପୂଜା କରାଯାଏ ରଥରେ ଆଣି କି ରଥାରୂଢ କରିକି ଗାଁ ର ସବୁ ଛୁଆ ବଡ ସମସ୍ତେ ମିଶିକି ରଥ ଟାଣିଆ ରଥଯାତ୍ରା କରୁ ଆଉ ଖୁସି ମଜା କରୁ ଆଉ।
ହଁ କେତେ ସମୟ ଭିତରେ ଏଇ ଗଡେଇ ଗଡେଇ ନିଅ?
ଆଜି ଯାଏ ଚାରି ଘଣ୍ଟା ପାଖାପାଖି ତିନିରୁ ଚାରି ଘଣ୍ଟା ଲାଗିଯାଏ। ରଥଯାତ୍ରା ଭାରି ଖୁସି ଲାଗେ ରଥଯାତ୍ରା ଟା ମନକୁ ଆ ଆତ୍ମା ଶାନ୍ତି ଦିଏ। ଯାହା କୁହ ଛୋଟ ରଥ ହଉ କି ବଡ ରଥ ହଉ କିନ୍ତୁ ଦେଖିଦେଲେ ରଥଯାତ୍ରା ଦିନ କଣ ପାଇଁ ମନଟା ଭାରି ଖୁସି ଖୁସି ଲାଗେ ସକାଳୁ। ଆଜି ରଥଯାତ୍ରା ବୋଲି ଆଉ ର ଆଉ ଦାଣ୍ଡେରେ ଦେଖିବ ରଥ ମାନେ ଅଟୋମେଟିକ ତ ହାତ ଉପରକୁ ଉଠେ ଆଉ। ଜୟ ଜଗନ୍ନାଥ ଆଉ।
ହୁଁ ଜୟ ଜଗନ୍ନାଥ ତ ସମସ୍ତେ କୁହନ୍ତି ଓଡିଶାବାସୀ ହିଁ ଜାଣନ୍ତି। ଜଗନ୍ନାଥଙ୍କ ମୂଲ୍ୟ
ଖୁସି ଲାଗେ ହଉ ତାହେଲେ ମୁଁ ଟିକେ ପାଣି ପିଇକି ଆସୁଛି।
ପାଣି ପିଇବ ହଉ ଠିକ ଅଛି ହଉ ଠିକ ଅଛି ହଁ ହଁ।